ହାଲୋ ହାଲୋ।
ହାଲୋ ହୁଁ।
ହାଲୋ।
ହଁ ଶୁଭୁନି?
ହାଲୋ।
ହାଲୋ।
ହଁ ପଣ୍ଡା ଦୂରରେ ଅଛି କି?
ନାଇଁ ମୁଁ ବ୍ଲୁଟୁଥ ଲଗେଇଥିଲି ତ ରୋଷେଇ କରିଥିଲି କରୁଥିଲି ମୁଁ ହଁ ଜୟ ଜଗନ୍ନାଥ।
ତ ଦୂରକୁ ଶୁଭାଯାଉଥୁଲା ତ ମୁଁ କହିଲି ଆଚଛା। ଆକ୍ଚୁଆଲି କଣ ନା ଏଇଟା ଯଦି ଆପଣ ଆ ଇଏରେ କଥା ନହେ ତ ଭୁଲ ଭାଲ ହବ ତ ଯଦି କ୍ଲିୟର ନ ଆସେ ମତେ ଶୁବା ଯିବନି।
ହଁ ହ ହ ହ ହ ହ ହ ହ
ହ ହ
ହଁ ଭାତ ଶଇଲାଣି ଆଉ ସବୁ ଚାଲିଚି ଆଜି ଭଜା ହବ ଆଉ ସାଧାରେ କରୁଛି ଆ ଭଜା ଫଜା ଟା ସହଜେ ଟିକେ ଆଇଁଷ ଅଛି ନା ଆଇଁଷ ସେ ତ ହଉଛି ଆଇଁଷ ବାହାରୁ ମଜା କରିବି ଆଇଁଷ ଆମର କିଚେନ୍ ରେ ଆଇଁଷ ଇନ୍ତୁ ସାଧଟା କରିସାରିଲେ ଯିବି ଆଉଁସଟା କରିବୁ ଆଉ।
ଓ ହୋ ହଁ
ଆ ମୁଁ ଖାଇବୁ ମୋର ପୁତୁରା ଆସିଚି ଖାଇବ ମୁ ଯେଉ ଆଇଁଷ ଖାଇବା ସା ଖାଉନି ତ ଆଉ ରବବାରେ ଖାସ କରି ସେ ରବିବାରେ ଆଇଁଷ ଖାଏନି। ଆମ ମାନଙ୍କ ପାଇଁ ସାଧା ହବ ଆଉ ସେମାନଙ୍କ ପାଇଁ ମାଛ ଟିକେ ଭାଜିଦେବି ଆଉ।
ବଡ଼ ମାଛ ନାଁ ଏ ଛୋଟ ହଁ ପୋହୋଳା ହେରୀକା ହ୍ୟାଲୋ ହଲୋ
ଶନ୍ତୁ ଶୁଗୁନି କଥା
ନାଇଁ ବା
ହଁ ରୋଷେଇ ଘରେ ଟିକେ କେତେବେଳେ ନେଟ ଏଇ ନର୍ମାଲ ମାଛ ନର୍ମାଲ ମାଛ ଆମର ବି ନୁହେଁ ହ ସେଇ ରୋହି କଣ ରୋହି ଭାକୁର ଭଳିଆ ତ ଦେଖାହଉଚି। ସେ ଅଲଗା ମାଛ କଣ ଦେଖ ମୁଁ ମାଛ ଉପରେ ଚିହ୍ନିପାରେନି।
ଆପଣେ ଆଇଁଷ ଖାଆନ୍ତିନି କି
ମୁଁ ଖାଏନି ବା
ଓହୋ ଆଚ୍ଛା ଆଛା।
ମୁଁ ଖାଏନି ତ ମୁଁ ଚିହ୍ନି ପାରେନି ସେ ରହିଭାକୁର ତଥାପି ଏକା ଭଳିଆ ତ ଦେଖାଯାଏ ସେ ଜଣା ପଡେନି।
ନାଇଁ ନାଇଁ ଯଣଙ୍କର ବଡ ମୁଣ୍ଡ ଥିବ ସେ
ହଁ ମୁଣ୍ଡ ଆଣିଲେ ସିଏ କଣ ଆଣିଛନ୍ତି ମୁ ଜାଣିପାରେନି ଆ ଏଇଟା ଯୋଉ ଆଣିଛନ୍ତି ତ ସରୁସରୁ ମୁଣ୍ଡ। ମୁଁ କେବଳ ଖଇଁକା ମାଛ ଟିକେଏ ଚିହ୍ନିପାରେ କାରଣ ଆମ ବାପଘରଟି ପ୍ରାୟ ଖଇଁକା ହୁଏ ସେପଟେ ତ ମୁଁ ସେ ଖଇଁକା ମାଛା ଟା ଚିଂହିପାରେ ଆଉକୋଉ ମାଛ ମତେ ଚିହ୍ନି ଆସିନିହାନ୍ତି।
ମରୁଆ କୋଖୁଲି ତତେ
ନା ନା ନା ମରୁଆ କୁକୁଲି ଆମର କେହି ଖାଆନ୍ତିନି ଆମର ସେଇ ଖଇଙ୍ଗା ହିଁ ନାହାନ୍ତି ମୁଁ ମରୁଆ ନା ନା ନା କୋକିଲି ଆସେ ବି ଆମର କେବଳ ବିଲେଇ ମାନଙ୍କ ପାଇଁ ରହେ। ବିଲେଇ ଛୁଆ କେଇଟା ଅଛନ୍ତି ସେମାନଙ୍କ ପାଇଁ ରହିବ ଆମ ଘରେ କେହି ଖାଆନ୍ତିନି।
ସସ୍ତା ଆଉ
ହଁ ସେ ବିଲେଇ ମାନଙ୍କ ପାଇଁ ରହିଯାଏ ସବୁ ପ୍ରାୟ ମାନେ ରଖିକି ଭାଜି ଭୁ ସବୁ ଦିନ ତାଙ୍କୁ ଦିଏ ଆଉ ବାକି ଆମର ଆଉ ହୁଏନି ସେମତି କିଛି ଖାଇବାକୁ ଆଉ ବାକି ମାଛ ଫାଛ ଆଣିଲେ ନହଲେ ଚୁଙ୍ଗୁଡି ଛୁଆ ଗୁଡାକ ତ ସବୁ ଚୁଙ୍ଗୁଡି ଖୁଆ ଗୁଡା ଅଛି ସବୁ ଚିଙ୍ଗୁଡି ଖାଇବେ ଏମିତି ଆଉ।
ଆମର ବି ସେଇଆ ମାନେ ତ ପସନ୍ଦ ନାହିଁ ମାନେ ବଡ ଖାଇବା ପାଇଁ ମୋର ସାନ ପୁଅ କୁ ଦିଏ। କିନ୍ତୁ ଆଇଁଷ ତାକୁ ଡେଲି ଦରକାର। କହୁଚି ମାଛ ଟିକେ ଆଣିଦଉନ। ଆଜି ଟିକେ ମାଛ ଖାଇବାନି ଆଜି ଅଣ୍ଡା ଖାଇବାନି
ମୁଁ ଯେତେବେଳେ ଆଇଁଷ ଖାଏ ମାନେ ଯେତେବେଳେ ଖାଉଥିଲି ଏବେ ତ ଛାଡି ଦେଇଛି ଦି ବର୍ଷ ହବ ବର୍ଷେ
ମାନେ ଏ ବାହାଘର ପରେ ଛାଡିଛନ୍ତି?
ହଁ ଏବେ ରିସେଣ୍ଟ ଦି ବର୍ଷ ଖଣ୍ଡେ ହବ ଛାଡିଦେଲି। ମତେ ଆଇଁଷ ଏତେ ପସନ୍ଦ ନା ନା ଶାଶୁର ତ ଆମର ଆଇଁଷ ନହେଲେ ମୋ ସ୍ୱାମୀଙ୍କର ଭାତ ଗଳିବନି ସେ କେବଳ ଶନିବାରକୁ ଛାଡିଦଲେ ବାକି ସବୁ ଭାଇ
ନାଇ ନାଇଁ, ଶାଶୁ ଶଶୁର, ଶାଶୁଶଶୁରଙ୍କର
ବାପ ଘରେ ଖାଆନ୍ତି, ମତେ ପସନ୍ଦ ନୁହଁ। ହଁ ହଁ ସମସ୍ତେ ଖାନ୍ତି କହିଲି, ମୋ ସ୍ଵାମୀଙ୍କର ଆଇଁଷ ନହେଲେ ଭାତ ଗଳିବନି।
ହଁ ହୁଁ ହଁ
ଆଉ ଏମିତି ଆଉ ଆଜ୍ଞା ହାଲୋ ହଁ ତାପରେ ମୋର ଆଜ୍ଞା, ଶୁବୁନି
ହୁଁ ହୁଁ କୁହନ୍ତୁ
ମୁଁ କହିଲି, ମୁଁ ଯେତେବେଳେ ଆଇଁଷ ବି ଖାଉଥିଲି, ସେ ଖଇଙ୍ଗା ମାଛ ହିଁ ଖାଏ, କାହିଁକ-ସେଥିରେ କଣ୍ଟା କମ ଥାଏ। ଆଉ ବଡ ମାଛ ର ପେଟି ପିସ୍ ଖାଏ। କଣ୍ଟା କାରଣ ମାଛରୁ କଣ୍ଟା ବାଛି ଖାଏ ମତେ ଭରି କଷ୍ଟ ହୁଏ ଆଉ ବହୁତ ଟାଇମ ଟେକିଙ୍ଗ ହୁଏ।
ବ୍ୟକ୍ତିଗତ ନେଇକି ଆସିଲେ
ଏ ମୁଁ ଆଉ ଖାଇବିନି ତ ମୁଁ କାହିଁ କହିବି ଯେ ମୁଁ ତ ଖାଏ ନାହିଁ ମୁଁ କାହିଁ କହିବ ଆଉ ନା ନା ନା କରିବେ ଏଇନା ତ ଭାଜିିଭୁଜି ଦେବି ନା ପୁଣି ଭାଜି ବୁଜିକି ସେମିତିକୁ ଖାଉବାକୁ ସେତେରେ କଣ କରିବା ସେ ମନରେ ଗୋଟେ ଆସିଗଲା, ସେମିତି ଆଉ ସବୁବେଳେ ପ୍ରେମାନନ୍ଦ ବାବାଙ୍କ ସେ ଯୋଉ ଭିଡିଓ ଫିଡିଓ ଦେଖିଲି ସେଇ ସବୁ ରୁ ଛାଡିଦେଲି।
କାହିଁକି ନା ଆମ ଘରେ ଯେମିତି, ଆମ ବାପା ଖାଉନଥିଲେ ମ କ ମ
ନାଇଁ ନାଇଁ ଆକ୍ଚୁଆଲି କଣ ହେଲା କହିଲ ଆଇଁଷ ଟା ମୁଁ ମାନେ ଆମ ଘରେ ମୁଁ ଅଳ୍ପ ଅଳ୍ପ ଖାଏ, ଆମ ଘରେ ହୁଏ ବାର ବାର ଦେଖିକି କେତେବେଳେ ବୁଧବାର କେତେବେଳେ ଶୁକ୍ରବାର ଏମିତି ହୁଏ। ଏଠି ନା ଡେଲି ଆଇଁଷ ହେଲା, ତ ଆଇଁଷ ଦେଖି ଦେଖି ଦେଖି ଦେଖିକି ମୋର ଗୋଟେ ଏକ ଭାବନା ଘୃଣା ଭାବନା ଆସିଗଲା ତା ପରେ ତ ସବୁବେଳେ ଏଇ ଯୋଉ ପ୍ରେମାନନ୍ଦ ବାବାଙ୍କ ଭିଡିଓ ଫିଡିଓ ଦେଖିଲି, ତ ସେସବୁ ଆଇଁଷ ସବୁ ପ୍ରତି ସେ ଗୋଟେ ଖଳ ହେଲା ଆଉ।
ହୁଁ ମାନେ ଆମର ଯେମିତି ମାନେ ମିସେସ୍ ଆଗରୁ ପୁରା ଆଇଁଷ ଛୁଇନଥିଲେ ମାନେ ଯେ ଖାଇଲା ମାନେ ଡେଲି କୋଉ ଦିନ ଏମତିି ବାର ନାହିଁ ସେ ଆଗରୁ ଖାଉଥିଲେ ତାଙ୍କ ବାପଘରେ କିନ୍ତୁ ଯେହେତୁ ଆମ ଘରେ ଆମ ବାପା, ବୋଉ ଖାଉନଥିଲେ ତ ସିଏ ସେବେଠୁ ଟିକେ ଟିକେ କରି ଛାଡିଲେ ପୁରା ଛାଡ଼ି ଦେଲେ। ସିଏ ଆଉ ଟୋଟାଲି ଆଇଷଁ ଖାଉ ନାହାନ୍ତି।
କିନ୍ତୁ ଆମ ମୋ କେସରେ ଓଲଟା ହେଲା ମୁଁ ମାନେ ଅଳ୍ପ ଅଳ୍ପ ଆଇଁଷ ଖାଇବା ପରେ। ତ ଏଠିକି ଯେମିତି ଆସିଲି ଶାଶୁଘର ସମସ୍ତେ ବହୁତ ଆଇଁଷ ଖାଆନ୍ତି, ହେଲା, ଏବେ ମୁଁ ଯେବେ ଆଇଁଷ ଛାଡିଛି, ଆମର ଆଇଁଷ ହବା ବି କମିଗଲା କେବଳ ସ୍ୱାମୀ ତାଙ୍କ ତାଙ୍କର ପରିବର୍ତ୍ତନ ନାହିଁ। ସେ ସବୁଦିନ ଖାଇବେ, କେବଳ ଶନିବାର ଖାଆନ୍ତିନି, ବାକି ସବୁଦିନ ଖାଇବେ, ଅମାବାସ୍ୟା ସଂକ୍ରାନ୍ତି ତାଙ୍କର କିଛି ନାହିଁ। ଆଉ କିନ୍ତୁ ଶାଶୁ ଶ୍ୱଶୁର ମୋର ଦେଖା ଦେଖି କହୁଛନ୍ତି ସିଏ ତ ଖାଉନି, ଆମେ ଆଉ କଣ କରିବି। କଣ ଖାଇବୁ ଏଇଆକୁ ସେମାନେ ଛାଡିଦେଲେଣି ଆସ୍ତେ ଆସ୍ତେ ଆଇଂସ। ଓଳଟା ହେଲା। ଆପଣଙ୍କ କଥାଟା କ୍ଲିୟର ହଉନି।
ସୋମବାର ଛାଡିକି ଆଉ ସବୁଦିନ ଆଇଁଷ।
ନା ଆମର କେବଳ ଶନିବାର ସେ ଖାଉନାହାନ୍ତି ବାକି ଇ ସବୁଦିନ ଖାଆନ୍ତି।
ମାନେ ମିଳିଲେ ସେ ସବୁଦିନ ଚଳିବ, ମାନେ ସୋମବାର ଛାଡିକି, ଆଉ ନ ମିଳିଲେ ସେମତି। ସେମିତି କିଛି ନାହିଁ ମୋ ଇଚ୍ଛାରେ, ମୁଁ ବୁଧବାର ଯୁଗର ରବିବାର ଆଉ ଯଦି ମିଳିଲା। ମାନେ କୋଉଠି ମାନେ ମାନେ ହଁ ଯେମିତି କାମ ଆମର ତ କାମ ଏଇଠି ସେଆ ସେଇ କାମ। କିନ୍ତୁ ମତେ ବେଶୀ ପସନ୍ଦ ନାହିଁ ମାନେ ଭୋଜି ଭାତରେ ଆମ ଯୋଉ କାମ କରୁ ସେଠି ପାଟିରେ ଖାଇବାକୁ ଆଛା ମୁଁ ଯଦି ବି ଖାଏ ଭାତ ଡାଲି।
ହଁ ଆଜି ପର୍ଯ୍ୟନ୍ତ ହେଲାଣି ଯେତିକି ବି ଭୋଜିଯାଏ ଯେତେ ବଡ ବଡ ଭୋଜି ଯେତେ ମ ମାନେ ଦସ୍ ଯେତେ ପ୍ରକାର ଆମିଷ ହେଇଥାଉ ମୁଁ କେବେ ସେ ଆମିଷ କାଉଣ୍ଟର ପାଖ ପାଖକୁ ହିଁ ଯିବିନି ମାନେ ମୁ ଆଇଁସ ଖାଇଲା ବେଳେ ନୁହଁ କି ଏବେ ନ ଖାଇଲା ବେଳେ ନୁହଁ। ମୁଁ ଆମିଷ କାଉଣ୍ଟର ପାଖକୁ ହିଁ ଯିବାର ନାଇଁ ମୁଁ ସେଇ ଭାତ ଭାତ ଡାଲି ମୋର ପନିର ତାକୁ ଖାଇଦବି ବାକି ଟ ଟିକେ ଯାହା ସାଧା ଭେଜ୍ ଥିବ ଷ୍ଟାର୍ଟର ଖାଇଦେଇକି ଆସେ ମୁଁ ଭେଜ୍ ଏମାନେ ଆଇଟମ୍ ଖାଏନି କାରଣ ମତେ ଲାଗେ ଏ ଭୋଜି ଭାତରେ କଣ ସେମାନେ ଭଲରେ କରିଥିବେ ନ କରି ଧୋଇଥିବେ ନଧୋଇଥିବେ ଏହା ଭାବିକି ମନରେ ମୁ ଜମା ହାତ ମାରେନି।
ନ ମାନେ ଆମେ ନିଜେ ବି ନିଜେ ବି ଦେଖୁଛୁ ରେ ମାନେ ସେଥି ଉ ନି ଯୋଉ ପାର୍ଟିରେ ଆମେ ନିଜର କାମ ହୁଏ ସେଇଠି ଅ ମୋ ପାଇଁ ଯାହାହେଲେ ବି ବାଇଗଣ ଗୋଟେ ଟମାଟୋ ଗୋଟେ ଦିପହର ପାଇଁ ପୋଡ଼ା ହେଇଥିବ ମାନେ ଭାତ ଭା ଭାତ ଡଲମା ଆସେ ଷ୍ଟାଫ ମାନେ ଖାଇବେ ବୋଲି ହେଇଥ। ତାଙ୍କ ସାଙ୍ଗରେ ମୁଁ ଭାତ ଡ଼ାଲମାଟେ ଖାଇଦେବି ପଛେ କି ଭାତ ଡାଲି ହଉ ବାଇଗଣ ପୋଡା ଟମାଟ ପୋଡା। ସେ ଦିଟା କ ତା ଦେହରେ ତ କିଛି କରିବାର ନାହିଁ ନା। ଷ୍ଟାପ୍ ମାନେ ମତେ ଦେଖା ଦେଖି ମୋ ଷ୍ଟାଫ୍ ବି ଭାରି ଖୁସି। ଇଏ ସାର ଆସିଲେ ମାନେ ପୋଡାପୋଡି ଟା ହବ ଆଉ। ନହେଲେ କଣ ସେମାନେ ମିସ୍ତ୍ରୀ ଖାଲି ଭାତ ଡାଲମା କରିକି ଛାଡିଦବ ଭାତ ଡାଲି ଡାଲି କରିକି ଛାଡି ଦବ କିନ୍ତୁ ମୁଁ ଯୋଉ ସି ଯୋଉ ଫିଲ୍ଡରେ ରହିଛି ତଳେ ତ ମୋ ପାଇଁ ଟିକେ ଚକଡିବି ମାନେ ସେମାନେ ବି ଟିକେ ଟିକେ ପାଇବେ। ତ ସେଥିପାଇଁ ଭାରି ଖୁସି ଯେ ଭାଇ ତମେ ଫିଲ୍ଡକୁ ଆସ। ଆଉ ଆମେ କଣ ସବୁ ଫିଲ୍ଡ କୁ ଯାଇପାରିବୁନୁ ମାନେ ତିନି ଚାରିଟା ଜାଗାରେ କାମ ହଉଥିବ ଆମେ ଗୋଟେ ଫିଲ୍ଡ ଗଲୁ ଫେରେ ଆ ଆଁ ଅଧ୍ ଅଧ ଅଧ ଘଣ୍ଟେ ଛାଡିକି ଗୋଟେ ଗୋଟେ ଫିଲ୍ଡଯିବ।
ହଁ।
ନାଇଁ ନାଇଁ ନାଇଁ ମାନେ ମୋର ଯୋଉଠି ଯୋଉଠି କାମ ଚାଲୁଥାଏ। ନାଇଁ ମତେ ତ ସବୁ ଫିଲ୍ଡ ଯିବାକୁ ପଡେ କିନ୍ତୁ ଖାଇବା ଟାଇମରେ ଗୋଟେ ଜାଗାରେ ଖାଇବି ନା ଆଉ।
ହଁ ହଁ ସେଇଟା ସତ କଥା।
ବି ଖାଇବି ଗୋଟେ ଜାଗାରେ ଖାଇବି ନା ଆଉ କଣ ଚାରିଟା ଜାଗାରେ କାମ ହଉଛି ମାନେ ଚାରଟା ଜାଗାରେ ଖାଇି ପାରିବିକି ଯାଇକି। ତ ଆର ଫିଲ୍ଡ ବାଲା କହିବେ ଭାଇ ଆପଣ ଆସିଲେନି ଖାଲି ଭାତ ଡାଲମା ଖୁଆଇଲା। ସେଇଟା କଣ ପାର୍ଟି ଉପରେ ଡିପେଣ୍ଡ କରେ ସେଇଟା। ହାଲୋ ଆପଣଙ୍କ ଭୟସ ଟା କଟୁଛି ଆପଣଙ୍କର
ନା ମୁଁ କହିଲି ଏବେ ରୋଷେଇ ବାସ କଣ ହେଇଛି?
ଏବେ ଯୋଉଠି ହେଇଛି ମ୍ ଭାତ ଡାଲମା ହେଇଛି। ମାଛ ଘାଣ୍ଟଟା
ଓହୋ ଏବେତେ ଏକୁଟିଆ ଅଛନ୍ତି। ମୁଁ କହିଲି ଆପଣ ଏବେ ଯାହା କାମରେ ଅଛନ୍ତି ଫିଲ୍ଡ ଉପରେ
ହଁ ଫିଲଡ୍ ଓପରେ ଫିଲଡ୍ ଓପରେ ସ୍ତ ନାଇଁ ନାଇଁ ଫିଲଡ୍ ଓପରେ ନା। ମୁଁ ଟିକେ ସାଇଡ୍ ଆସିକି କାହିଁକିନା ସେଠି ଉଁ-ଘରେ ଉଁ-ମାଗୁଥିବେ ଥିବେ ଘରେ ଛୁଆ ଖାଇବେ ତାଙ୍କର ଯାହା ହେଇଥିବ।
ଓହୋ।
ହବଯେ ମାନେ ଦିପରେ ତ ମୁଁ ଯି-ଯାଇପାରିବିନି। ସେଥିପାଇଁ ଆଉ ଏଇଠି ଖାଇବି ଆଉ। ତ ସନ୍ଧ୍ୟାବେଳକୁ ସେମାନେ ଆଉ ଅ-ଯିବେ ଯଦି ଯିବେ ନହେଲେ ନାହିଁ ଏମିତିଆ।
ଓହୋ।
କାହିଁକିନା ବୋହୁତ ଜଣ ଅଛନ୍ତି ଯୋଉମାନେ ଡେକୋରେଟରଙ୍କୁ ବି କାଢଦିଅନ୍ତି।
ଅ ହଁ ହଁ।
ନାଇ ଯଦି ଚିନହା ପରିଚ ବେଶୀ ଥାଏ, ମାନେ ଆମକୁ ବି କାର୍ଡ ଆସେ। ମାନେ ବୋହୁତ ଜଣ ଅଛନ୍ତି ଅ-ଆମେ ତ ପଇସା ଦୋଉଚୁ ଆମେ କାହିଁକି ତାଙ୍କୁ ଡାକିବୁ ଯେହେତୁ ଆମ ଚିହ୍ନା ପରିଚ ନୁହଁ ନା ସେମାନେ
ହଁ ହଁ ହୋଉ ତାହେଲେ ରଖୁଚି ଦଶ ମିନିଟ
ଆଜ୍ଞା ଆଜ୍ଞା ଆଏ ଆଏ। ଆଜ୍ଞା।